ନମସ୍କାର ନମସ୍କାର।
କଣ କରୁଛନ୍ତି?
ଏଇ ବସିଛୁ ଆଉ କଣ କରିବୁ।
ଆଚ୍ଛା। କଣ ଖାଇଲେ ଆଜି ଆପଣ?
ଆଜି ରବିବାରଟା ମାଛ ତରକାରୀ ଭାତ ହେଇଥିଲା।
କେଉଁ ମାଛ ହେଇଥିଲା ଆଜି?
ଆମର ଆଜି ରୋହି ମାଛ ହେଇଥିଲା।
ରୋହି ମାଛ ଖାଇଛନ୍ତି। ଆପଣଙ୍କୁ ମାଛ ଧରିବାକୁ ଭଲ ଲାଗେ?
ହଁ ସେଇଭଳିଆଉ ଗାଁରେ ଥିଲା ବେଳେ ଧରୁ।
ମାଛ ଧରିଛନ୍ତି। କୋଉ କୋଉ ମାଛ ସବୁ ଧରିଛନ୍ତି?
ଧରିଛି ସେଉଳ, ଗଡିଶା, କଉ ରୋହି, ଭାକୁର, ମାଗୁର ବହୁତ ମାଛ ଧରିଛି। ସବୁଗୁଡା କଣ କହିହେବ?
କଙ୍କଡ଼ା ଧରିଛନ୍ତି ନା ନାଇଁ?
ହଁ କଙ୍କଡ଼ା ଧରିଛି ବଡ ବଡ କଙ୍କଡ଼ା।
କଙ୍କଡ଼ା ଚଟଣି ଆପଣଙ୍କୁ କେମିତି ଲାଗେ?
ହଁ କଙ୍କଡ଼ା ଚଟୁଆଣି ଭଲଲାଗେ, ରସୁଣ ଲ କଞ୍ଚାଲଙ୍କା ପକେଇ ତାକୁ ପୋଡିକି ଛେଚିକି ପଖାଳ ଭାତରେ ଖାଇବ କେତେ ଟେଷ୍ଟ।
ଆଜ୍ଞା। ଆମ ଆଡ଼େ ବି ସେମିତି ହୁଏ। ଯୋଉ କଳା କଙ୍କଡ଼ାକୁ ଧରିକି ଆ ସେଇଟା ଯୋଉ ଖାଆନ୍ତି, ଯୋଉଟା ସେଇଟା ଭଲ କିନା ହୁଏ। ଆଉ ଆପଣ ଯୋଉ ରଜକୁ ଗାଁକୁ ଯାଇଥିଲେ?
ହଁ ଗାଁକୁ ଯାଇଥିଲି ବୁଲିିବାଲିିକି ଆସିଲୁ ଆଉ କଣ କରିବୁ।
ଆଉ ଡୋଳି ଲାଗିଥିଲା। ଆପଣଙ୍କ ସେପଟେ ଡୋଳି ଖେଳନ୍ତି ଲାଗିଥିଲା ଡୋଳି?
ହଁ ଡୋଳି ଲାଗିଥିଲା ମୁଁ ବୋଉକୁ କହିଥିଲି ଗୋଟେ ଲୁଗା ଦୋଳି ଲଗେଇ ଦେଇଥିଲା।
ଆଜ୍ଞା। ଛୋଟ ପିଲାଙ୍କ ପାଇଁ ତ ସେ ଯେଉ ଲୁଗାଡୋଳି ଲାଗେ। ଆପଣ
ଆଉ ମୁଁ, ମୁଁ କଣ ବଡ଼ପିଲା? ମୁଁ ବା ଛୋଟ ପିଲା ମୋ ପାଇଁ ଲୁଗା ଦୋଳି ଲଗେଇ ଦେଇଥିଲା ମୋ ବୋଉ।
ଆଜ୍ଞା ଆଜ୍ଞା। ଆପଣ ଲୁଗା ଦୋଳି ଖେଳନ୍ତି ତା ହେଲେ?
ହଁ ହଁ ଲୁଗା ଦୋଳି ବାନ୍ଧିଥିବ ତା ଉପରେ ତକିଆ ପକେଇ ତା ଦେହରେ ପଟେଇ ଝୁଲିବୁ।
ଆଜ୍ଞା। ତାହାଲେ ଭଲ ଡୋଳି ଖେଳିଛନ୍ତି। କିନ୍ତୁ ଆମ ଆଡ଼େ ପ ଟା ଡୋଳି ଲାଗେ ଆମ ସମସ୍ତେ ଲଗାଉଛି।
ଏ ଯେଉଁ ପଟା ଦେଇକି ବାଉଁଶ ବାଉଁଶ ଦେଇକି ପଟା ଦେଇକି ଯୋଉ ଡୋଳି ଟା ଲଗାନ୍ତି ଏ ଯୋଉ ପଟା ଡୋଳି ଯୋଉ ବାଉଁଶ ଜିରା ହୋଇକି ଲଗା ହୁଏ ସେଇଟା ଆମେ ଲଗାଉ ଆଉ ଗୋଟେ ରଶି ଗୋଳି ବି ଲଗାଉ। ଆମ ଗାଁରେ ଯୋଉ ପୁଅ ପୁଅ ମାନେ ଥାନ୍ତି ଲଗେଇ ଦିଅନ୍ତି ଆମେ ଫୁଲ ଫୁଲ ସଜାଉ। ସଜେଇକି ଆଉ ଦୋଳି ଖ ଦେବେ ଆଉ ପିଠା ପିଠା ଖାଉ। ଆପଣ କେଉଁ ପିଠା ସବୁ ଖାଇଛନ୍ତି?
ମଣ୍ଡା ପିଠା ଆ ଚୁଚ ପତ୍ର ପିଠା, ଚକୁଳି ପିଠା
ମଣ୍ଡାପିଠା ଖାଇଛନ୍ତି ସୁଜି ମଣ୍ଡା
ହଁ ମଣ୍ଡା ନହେଲେ ଆମର ଅରୁଆ ଚାଉଳରେ ହବ।
ମଣ୍ଡା ପିଟା ଯୋଉ ସୁଜିରେ ଯେଉଁଟା ହୁଏ ଆପଣ ଖାଇଛନ୍ତି ନା ଅରୁଆ ଚାଉଳ ଭଲ ଲାଗେ?
ଆଉ ମତେ ଅରୁଆ ଚାଉଳ ଭଲ ଲାଗେ ସେ ବେଲାରେ ଟଙ୍କାକିଆ ଅରୁଆ ଚାଉଳ ଆସେ ଯାଉଚ କି ଯାଇଲ ସୁଦା ଭାଇ ବଢିଆ ସବୁ ଚୋରି କରି ଆଲେଣି ତାକୁ ଖାଇବୁ ଆଉ।
ପଇସା ନୋଉନାହାନ୍ତି ନା ନୋ ଉଛନ୍ତି ଏବେ ଟଙ୍କାଟେ ଲେଖାଁ?
ନା ମୁଁ ତ ଜାଇନି କେବେ ଆଣିବାକୁ କିଏ ଯାଏ?
ସେଇଟା ପକେଇଲେ ପଥର ଭଳିଆ ହୁଏ। ଖାଇବା ପାଇଁ ପଥର ଭଳିଆ ଲାଗେ ତ ମୋତେ ସେଥିପାଇଁ ଭଲ ଲାଗେ ନା ମୁଁ ସେଥିପାଇଁ ସୁଜି ଖାଏ ଆମ ଘରେ ସୁଜିରେ ପି ଠା ହୁଏ ତ ବେ ନଡ଼ିଆ ବାଡ଼େଇବି ସେଇ ସୁଜିରେ ଆଉ ପିଠା ହୁଏ। ଆ ଆପଣ ସେ ବାମ୍ଫ ପିଠା ଖାଇଛନ୍ତି?
ହେ ର ଦିନେ ପାର୍ଶୁ ଟିଏ ଆଇଲା ଆଉ ସାଡେ ଥିଲି କହିଲୁ ସେ ଛାଚ ନାଇଁ ଆମର ମୁଗ ସେଇ ଭଳିଆ କରେ।
ହଁ ଆ ଯୋଉ ଆମ ଘରେ ଇଟିଲି ଛାଞ୍ଚ ଥିଲା ସେ ଯୋଉ ମାନେ ଅ ମାନେ ହଣ୍ଡା ପିଲା ଯେତେବେଳେ ହୁଅନ୍ତି ଯେତେବେଳେ ଛଣା ହେଇକି ଗୋଟେ ପାଣି ରେ ଫୁଟା ହେଇକି ଛଣା ହେଇକି ଗୋଟେ ପିଠା ହୁଏ। ସେଇ ପିଠାଟା ଯେତେବେଳେ ଯୋଉ ସିଝା ହେଇକିଟା ହୁଏ। ସେତେବେଳେ ହୁଏ। ସେ ଛାଞ୍ଚରେ ଏବେ ଛାଞ୍ଚ ଏବେ ଆମର ନାହିଁ। ଏବେ ଆମେ ହା ଧିରେ କପଡା ବାନ୍ଧିକି ସିଯେଇ କରୁଛୁ? ଆଉ ସିଝା ପିଠା ଯୋଉଟା। ସିଝା ପିଠା ଯୋଉଟା ସେଇଟା ଲାଉ ଫାଉ ଇଏ କରିକି ଆ ଘାଣ୍ଟିକି କରୁଛୁ ଆଉ ଆଁ
ଭଲ ତମ ସୁଜି ପିଠା ଖାଉଛ ଆଉ ଆମେ ତ ପାଇବୁ କେବେ?
ଆଜ୍ଞା ଆପଣ ରସଗୋଲା ଖାଆନ୍ତି। ଭଲ ଲାଗେ ଆପଣଙ୍କୁ ରସଗୋଲା ଖାଇବାକୁ?
ନା ନା ମିଠା ଖାଉନାହିଁ ଡାଇବେଟିସ ମିଠା ଖାଉନି।
ଆଚ୍ଛା ଆପଣ ମିଠା ଖାଆନ୍ତିନି? ଖାଇବେ ମିଠା ଖାଇବା ଦରକାର ମୁଁ ରସଗୋଲା ବନେଇ ବାକୁ ମତେ ଭଲ ଲାଗେ। ଆପଣ ଜାଣିଛନ୍ତି ନା ରସଗଲା କେମିତି ବନା ହୁଏ?
ହଁ ମୁଁ ଦେଖୁଛି ହୋଟେଲ ମାନରେ ତିଆରି ହେଇକି ଆଗରୁ ରଖିଦଉଛି ପାମ ପାଖରେ ବନେଇଲେ ଆମ
ନା ଯିବା ଯୋଉ ଏବେ ଆସିଗଲାଣି ଭିଡିଓରେ ସବୁ ଦେଖି କିଏ ମୁଁ ତ ନିଜେ ବନେଇଥିଲି ଥରେ ଆଉ ସବୁ ମୋ ଭାଇ ସବୁ ଖାଇଗଲା।
ଓହୋ।
ଖାଇଗଲେ କଲେ ମୁଁ ତ ଛେନାଫେନା ଖାଏନି। ମୁଁ ବନେଇଥିଲି ଚାରି ପାଞ୍ଚା ସେ ଏମିତି ବନେଇ ଛେନାକୁ ଛିଣ୍ଡେଇକି ଯେଉଁ ଲେମ୍ବୁ ପକେଇକି ଟିକେ ଭିନେଗାର ବି ପକେଇ ପାରିବେ। ତରତରେ ଚିଣ୍ଡେଇକି ଯୋଉ ଛେନା
ରୋଷେଇ ବଛା ଆଉ ଛିଣ୍ଡେଇ ଛାଣ୍ଡେଇ କଲେ ଆଉ ସେ ହବନି।
ଆରେ ବୁଝିପାରୁନାହାନ୍ତି ଆପଣ ଯେଉଁ କ୍ଷୀରଟାରେ ଲେମ୍ବୁ ଆଉ ଭିନେଗାର ସେ ଯେଉଁ ପକେଇକି ତାକୁ ଛିଣ୍ଡେଇକି ଆ ମାନେ ତାକୁ ପୁଣି ଯୋଉ ମାନେ ଦଳିବେ ଦଳିବେ ତାକୁ ସଫ୍ଟ ହେଲା ଦଳିକି ଟିକେ ସୁଜି ପକେଇବେ। ସୁଜି ପକେଇ ତାକୁ ଗୋଳେଇକି ଚିନି ଶିରା ଜାଣିଛନ୍ତି ମୋ ଭାଇ ଟିକେ ବେଶୀ ଚିନି ଶିରା ଖାଏ ତ। ଆଉ ସେଥିରେ ପକେଇକି ତାକୁ ଫୁଟେଇବେ। ଫୁଟେଇ ସାରିଲା ପରେ ସେ ହେଇଗଲା ପରେ ତାକୁ ପନ୍ଦର କୋଡିଏ ମିନିଟ୍ ଢାଙ୍କିକି ମାନେ ପୁର ଧିମା ଆଞ୍ଚିରେ ତାକୁ ଫୁଟେଇବେ ଫୁଟେଇକି ଖାଇବେ ଭଲ ଲାଗିବ ଆପଣ କେବେ ବନେଇବେ ଯଦି ଆପଣଙ୍କ ଘରେ କହିବେ। ତାକୁ କଣ ନେଇକି
ଜାଣିନୁ ଜାଣିନୁ ବନେଇ କେତେବେଳେ ଖାଇବୁ ଆଉ। ହଁ ସେ ଯୋଉ ଖଟା ଖଟା ଯୋଉଟା ଲାଗେ ତ।
ଆଜ୍ଞା ଯୋଉଟା ଖଟା ଖାଇଚନ୍ତି ହଁ ସେଇଟା ବି ମୁଁ ଘରେ ବନେଇପାରେ। ଆଉ ଚିକେନ୍ ପକଡ଼ା ବି ବନାଏ। ନା ଖୋଲିବା କିନ୍ତୁ ଏବେ କିଛି ମାନେ ସେମିତି କରିବାର ଇଏ ନାହିଁ। ଆଉ ଏବେ ମୁଁ ବାହା ହେଇସାରିଲିଣି ତ ତ କରିପାରିବିନି ତ ପୁଅଟା ହେଇଥିଲେ କରିଥାନ୍ତି।
ଓ ବାହା ହେଇସାରିଲେଣି ତମ ସ୍ୱାମୀ କୁ କହୁନ ସିଏ କରିବେ। ହଁ ଧରି
ଆଜ୍ଞା ହଁ ସେଇ ମାଛ ଟା ବହୁତ୍ ମାନେ ଲୁଣି କଣ୍ଟିଆ ଜାଣିଚନ୍ତି ଯୋଉ ନଈ ରେ ହୁଏ ନଈ ରେ ଯୋଉଟା
ନଈ ରୁ ଯୋଉଟା ଧରନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ହଁ ସେ ନ ଯାଇକି ଆପଣ ରହିକି ଘରେ ଆପଣ କିଣିକି ବି ଖାଇପାରିବେ କିନ୍ତୁ ଆପଣ ପରିବା ଚାଷ କରନ୍ତି ଘରେ?
ହଁ ପରିବା ଆମର ଲଗାହେଇଚି ପା।
ପରିବା ଚାଷ କରନ୍ତି?
ଓ ହୋ।
ସାର୍ ଆପଣଙ୍କ ବ୍ୟାକଗ୍ରାଉଣ୍ଡ୍ ଆବାସ ଟିକେ ଆଉଛି ଆପଣ ଶୁଣାଯାଉନି ଟିକେ।
ମୁଁ କହିଲି ହଁ ଆମର
ଆଜ୍ଞା।
ଅଲଗା ଟିକେ।
ଆଜ୍ଞା।
ଆଜ୍ଞା ପରିବା ଚାଷ ହୁଏ ନା ନାଇଁ?
ଆମର
ଆଜ୍ଞା ବର୍ଷା ହଉଛି ବହୁତ୍ ଜୋରେ ବୋଧେ ସେଥିପାଇଁ ନେଟୱାର୍କ ଇସୁ ରହୁଛି।
ହଁ। ହଁ ହଁ ବର୍ଷା ତ ହଉଛି ଆଉ କଣ କରିବୁ ବର୍ଷା ହଁ
ହଁ ସେ ତୋଳିବାକୁ ଯାଆନ୍ତି। ନା ନା କଳାମ ଶାଗ ତୋଳିବାକୁ ଯାଆନ୍ତି।
ହଁ ତୋଳିବାକୁ ଯାଏ ଆମର ବି ପକା ହେଇଛି।
ଓ ହୋ।
ଓ ହୋ ଆପଣ ଲଗେଇଥିଲେ ବୋଧେ ବାରିରେ? ଆପଣ ବାହା ହେଇଛନ୍ତି?
ହଁ ଆଉ ବାହା ହେଇକି ଦିଟା ଛୁଆ ଯାଆଁଳା ଦିଟା। ହଁ।
ଓହୋ ଆପଣଙ୍କର ପିଲା ଏବେ ଇସ୍କୁଲ ଖୋଲିଲାଣି ପିଲା ଏବେ ଇ ସ୍କୁଲ ଯିବେ ଭଲ ଆଉ ଘରେ ଟେନସନ୍ ନଥିବ।
ହଁ ହଁ ଆପଣ ପଢୁନାହାନ୍ତି ଆଚ୍ଛା ଆଚ୍ଛା ହଉ ଭଲ କଥା। ପାଠ ପଢ଼େଇବା ଦରକାର ଶିକ୍ଷିତ ହେବା ନିହାତି ଦରକାର। ଜୀବନରେ ପାଠ ଦିଅକ୍ଷର ପଢ଼ିଲେ ସିନା କଣ କରିବି। ନା ନା ଶିଖିତ ହେବା ନିହାତି ଦରକାର। ଶିକ୍ଷା ମାନେ ଅ ମୂଳମନ୍ତ୍ର ଆପଣଙ୍କ ପାଖରେ କିଏ ସାତ୍ ଦଉ ନଦେଉ ଯଦି ପାଠ ଦିଅକ୍ଷର ପଢ଼ିଥିବେ ଆପ
କୁହ କୁହ
ବହୁତ ହଉଛି ଟିକେ କମେଇ ଦିଅନ୍ତୁ ସାଉଣ୍ଡ।
ନା କାନ୍ଦି କୁନ୍ଦା କି ପାଠ ପଢିଥିଲା ସେ ବି ପୁଣି ଶେଷ କଲେଜ୍। ମୁଁ କହିନି ପାଠ ପଢିକି କଣ କରିବେ?
ହେବନି ଆପଣଙ୍କୁ ପାଠ ପଢ଼ିବା ଦକାର।
ଆଉ ମୁଁ ପଢ଼ିଛି ପା।
ଆଜ୍ଞା ଆଉ ଆଜି ଖାଲି ରୋହି ମାଛ ଖାଇଲେ ଆଜି? ଆଉ ଇଲିଶି ମାଛ ଟିକେ ଖାଉନାହାନ୍ତି?
ଖାଇବୁ ଆର ବୁଧବାର
ହଁ ଇଲିଶି ଟିକେ ଆଣିକି ଇଲିଶି ବାମ୍ଫ କରିବେ ବା ଫାନା କଣ କୁହନ୍ତି ଆଁ
କଣ ତମେ ଜାଣିନା କଣ କହୁଛି ତମେ ଆମକୁ କହୁ
ଆଉ ଯଉ ଅ ମାନେ ଯୋଉ ଚିଙ୍ଗୁଡି ମଲାଇ ଖାଇଛନ୍ତି କେବେ ଯୋଉ ଡାବ୍ ଚିଙ୍ଗୁଡି ଯୋଉ? ହୁଏ ଖାଇଛନ୍ତି କେବେ?
ନା ନା ମୁଁ ଖାଇନି
ଯୋଉ ଇଏ କଣ ତ?
ହୁଁ
କଣ ସେଟା ଯଉ ନଡ଼ିଆ ଭିତରେ ଯଉ ପଇଡ ଭିତରେ ପୂରେଇକି ତାକୁ ସୋରିଷ ବାଟଣ ଫାଟଣ ଦେଇକି ଯଉ ଫୁଟିଲା ପରେ ଯଉ କାଢ଼ିକି ମଲ ତାର ନଡ଼ିଆ ରସ ଟିକେ ଦେଇକି ଯଉଟା କରନ୍ତି। ସେଇଟା ଆପଣ ଖାଇନାହାନ୍ତି?
ନା ନା।
ହଉ ଆପଣ କେବେ ଚେଷ୍ଟା କରିକି ଖାଆନ୍ତୁ। ଖାଇଲେ ଭଲ ଲାଗିବ ଆପଣ ଯଉ ଆପଣ ଏଇଟା ଖାଇକି ଚେଷ୍ଟା କରିକି କେବେ ବନାନ୍ତୁ ଖାଇବେ ଭଲ ଲାଗିବ। ଆଉ ଆଜି ତ ଖାଲି ରୋହି ମାଛ ଖାଇଛନ୍ତି। ଆଉ ରୋହିଟା କଣ ଆଳୁ ପକେଇ ଆମ୍ବୁଲ ପକେଇ ଝୋଳ କରିଥିଲେ? ନା ଆମ୍ବୁଲ ନାଇଁ?
କଣ ଆଳୁ ଆ ଖାଲୀ ଆଳୁ ଖାଲୀ ରୋହିକି ଫ୍ରାଏ କରିଛି।
ସେତେବେଳେ କରିଥିଲି ତ। ଧନ୍ୟବାଦ ଆପଣଙ୍କ ସାଙ୍ଗେ କଥା ହେଇ ମୋତେ ବହୁତ ଭଲ ଲାଗିଲା।